ହ୍ୟାଲୋ।
ହ୍ୟାଲୋ।
ହୁଁ।
ଶୁଣା ଯାଉଛି।
ହଁ ଶୁଭୁଛି। ହ୍ୟାଲୋ।
ହଉ ହଲେ ମୋତେ ଶ-ଶୁଭ ଜାଉନି ବୋଧେ।
ସବୁ ଶୁଭା ଯାଉଛି କୁହ।
କଣ ସବୁ ଭଲ?
ଭଲ କିଛି ନାହିଁ ଖରାପ ବି କିଛି ନାହିଁ ସେମିତି। ସବୁ ମିଶା ସିଜା ହେଇକି ଚାଲିଛି।
ଦୁଃଖେ ସୁଖେ ଦୁଃଖ ଶୁ
ଦୁଃଖେ ସୁଖେ କଷ୍ଟେ ମଷ୍ଟେ ହଁ ସେଇଟା ଆଉ
ଦୁଃଖେ ସୁଖେ ନାତ କଷ୍ଟେ ମଷ୍ଟେ
ହେ ହେ ଦୁଃଖେ ସୁଖେ କଷ୍ଟେ ମଷ୍ଟେ ସେଇ ଏକା କଥା।
ହୁଁ।
ହଁ ସେମିତି ଚାଲିଛି ଘରେ ସବୁ ଭଲ ଅଛି।
ହୁଁ।
ଖଟୁଛୁ ଖାଉଛୁ ଏଇଭଳିଆ ସେ ସ୍ଥିତି ଆଉ। କଣ ହୁଁ ଖାଇବା ପିଇବା ସରିଲାଣି। ତୁମର ସରିଲାଣି?
ହଁ ସରିଲାଣି କେତେବେଳୁ ଗଲା
ଉୁଁ ହୁଁ ଆଉ ତୁମର ସବୁ ଭଲ?
ହୁଁ ଭଲ।
ହୁଁ ତୁମର ଖରାପ ଥିବ ଆଉ କଣ?
ଆ ମାନେ ଭଲ ମାନେ ସେମିତି ଆଉ। କଣ ସେଇଟା କଣ ବଡଲୋକିଆ କଣ ଚାରିଟା ଗୁଡ ହେଇଥାନ୍ ନା କୋଉ ବଡ ଲୋକ କନ ବଡଲୋକିଆ କୁହା ଯାଏ ଏଠି ମୁଁ ଶୁଣେ
ବଡଲୋକିଆ ମାନେ ଯୁ ଟିକେ ହାଇଫାଇ ଟାଇପ୍ ର
କୋଉ ହାଇ ଫାଇ?
ଆଉ କଣ?
ହାଇ ଫାଇ ନୁହଁ ଆଉ କଣ ମାନେ ଦେଖ ତୁମ କଲ ଆମ ପଖକୁ ଆସୁଛୁ ମାନେ ସେଇଟା ବି ବହୁତ ବଡ କଥା। ଏତେ ଦିନି ପରେ ଆଉ କଣ ଚାଲିଛି
ଛାଇଁ କଣ ଖାଓ ପିଅ ଘରେ ରୁହ କାମ କର ସରିଲା ତ ଏତିକି କଥା ଆଉ କଣ?
ହୁଁ ଆଉ ରଜ ତ ଆସୁଛି ତ ମୁଁ ଭାବିଲି କିଛି ପ୍ରିପାରେସନ୍ କିଛି ସ୍ପେଶାଲ କଣ ହେଇଥିବ? ସେଇଥିାଇଁ ପଚାରିଲି ଆଉ କଣ ଚାଲିଛି?
ତୁମର ତ ସେପଟରେ ରଜ ଟିକେ ଭଲ ହୁଏ ନା।
ହଁ ସୁଶଲ ମାନ ରଜ ପାଇଁ ତ ଯାହା ଆୟୋଜନ ହଉଛି ହଉଛି ମେନ୍ ତାହା ହ ତମର ଡ୍ରେସ୍ କିଣା ହେଲାଣି?
ଡ୍ରେସ୍ ତ ମୁଁ ତ କେବେ ସେମିତି ଯାଏନି କିଣିବା ପାଇଁ କୌଣସି ଷ୍ଟୋର କି ବଜାରରୁ କାହିଁକି ନା ମୁଁ ଯିବି ମାନେ ମୁଁ କନଫ୍ୟୁଜ ହେବି ଯା ମାନେ ଯାଇଥିବୁ ଗୋଟେ ଆଣିବା ପାଇଁ ଦଶଟା ଜିନିଷ ଦେଖିକି ପୁରା ମୁଁ ଆଖି ଦୁନିଆ ଆଡେ ଯିବ ମୁଁ କନଫ୍ୟୁଜ ହେବି। ଆଇଦର ମତେ କିଏ କିଣିଦେଲେ ମତେ ଭଲ ଲାଗେ ନହେଲେ ନିଜେ ହିଁ ଦେଖିକି କୋଉଠୁ ଆରେ କନଫ୍ୟୁଜ ମାନେ କଣ କହିଲ ଦେଖ ମୁଁ ମାଇଣ୍ଡ ସେଟ୍ କରିକି ଯାଇଥିବି ନା କି ଯେ ମତେ ଶୁଣ କହୁଛି କନଫ୍ୟୁଜ ମାନେ କଣ କହିଲ ମୁଁ ମାଇଣ୍ଡି ସେଟ୍ କରିକି ଯାଇଥିବି କି ଯେ ମତେ ଗୋଟେ ଜିନ୍ ପ୍ୟାଣ୍ଟ କିଣିବାର ଅଛି ଆଉ ଗୋଟେ ସାର୍ଟ କି ଟି ସାର୍ଟ କିଣିବାର ଅଛି ତ ମୁଁ ଇଆଡୁ ଭାବିଦେଇକି ବି ଯାଇଥିବି କି ଯ ଯଦି ଏମିତି ଗୋଟେ ବ୍ଲାକ୍ କଲର ଟି ସାର୍ଟ ଆଣିବି ତାହେଲେ ଟିକେ ଡେନିନି କଲର ର ଜିନ୍ ପ୍ୟାଣ୍ଟ ଆଣିବି। କିମ୍ବା ଯଦି ନହେଲେ ଏମତି ଗୋଟେ ବ୍ଲୁ କଲର ଟି ସାର୍ଟ ଯଦି ଆଣି ତାହେଲେ ଟିକେ ଗ୍ରେ କଲର ଆଣିବ ଏମିତି ଭାବିକି ଯାଇଥିବ ହେଲା କିନ୍ତୁ ସେଠି ଯେତୋବୋଳେ ଦେଖିଦେବି।
ହୁଁ।